ହାଲୋ।
ହାଲୋ।
ହାଲୋ।
ହାଲୋ।
କଣ କରୁଚନ୍ତି?
ଏଇ ବସିଥିଲି।
ଅ ହ ଆଉ କଣ ବୁଝିଲୁ ଯେ ଏମ୍ ସେୟା ସେୟା।
ସେଇ କଲେଜେ ଗମେଣ୍ଟ୍ ରେ।
ଆଜି ମୋତେ କଲ୍ କରିଥିଲେ ଏଇନା ସେ ଯଉ ୟୁଏସ୍ ବି ଏମ୍ ଯଉ କହୁନଥିଲି ସେ ୟୁଏସ୍ ବି ଏମ୍ କଲେଜରୁ କଲ୍ କରିଥିଲେ ତାହଲେ କଣ ଟିକେ ମ୍ୟାମ୍ କଲେ କହିବ ଆସିଲେ ମଣ୍ଡେ ଆଡ଼କୁ ଯଦି ଭିଜିଟ୍ କରିବାକୁ ଆସିବ ତାହେଲେ କହିବ।
ଉଁ ହୁଁ। ମତେ ବି ସେଇ ଏଇନା କରିଥିଲେ ପ୍ରାଇଭେଟ୍ କଲେଜ୍ ଗୀତା ମ୍ୟାମ୍।
ହଁ ମତେ କାଲି ତ ସେ କରିଥିଲେ କେତେବେଳେ କରିଥିଲେ ସେ ଗୀତମ କଲେଜେ ରୁ।
ଉଁ ହୁଁ।
କହିଲେ ଆମ୍ ତୁମର ରାଙ୍କ କେତେ ରହିଲା ମୁଁ କହିଲି ଯେମିତି ତାପରେ କହୁଛନ୍ତି ସିଙ୍ଗଲର ପନ୍ଦରଶହ ରିୟାଙ୍କ ଯାହାର ଅଛି ସେତିକି ଯାଇଏ ନେବେ କେବଳ ଗମେଣ୍ଟ୍ ରେ ଆଉ କଣ ଏତେ ର୍ୟାଙ୍କରେ ନେବେ ଆଉ କେତେ ମାନେ କମ୍ କଲେଜ୍ ଅଛି ସବୁ ବୁକିଂ କରିସାରିଲେଣି କରିବୁ ତୁମେ କରିଦେଲେ ତମକୁ ଇଜି ହେବ ମୁଁ କହିଲି ହଁ କଣ ଆଉ ମୁଁ କିଛି କହିଲିନି ମନେ ମନେ କହିଲି କଣ ଏତେ କମ୍ କଲେଜ୍ ଅଛି। କେତେ କେତେ ପ୍ରାଇଭେଟ୍ କଲେଜ୍ କଲ୍ କରିଚନ୍ତି କହୁଚନ୍ତି କରିଦେଲେ ଭଲ ହବ।
ମୋତେ ବି ସେ କଉଛନ୍ତି ଗମେଣ୍ଟ୍ ରେ କରିବ ପ୍ଲେସ୍ ମେଣ୍ଟ୍ ପାଇବନି।
ଆମର ଭଲ ପ୍ଲେସମେଣ୍ଟ୍ ଏମିତି କହୁଛନ୍ତି ଆ
ପୁଣି କେତେ କହନି ନେବେ ବର୍ଷକୁ ସରି ଦି ବର୍ଷକୁ ଲକ୍ଷେ ଚାଳିଶ୍। ସରି ଦି ଲକ୍ଷ ଚାଳିଶି।
ହଁ।
ହୁଁ।
ମୋତେ ଏଇ ଟିକେ ପୂର୍ବରୁ କଣ ଗୋଟେ କଲେଜ କରିଥିଲେ ସେ କହିଲା ଆମର ଅଶୀ ନବେ ହଜାର ତମେ ଯଦି ଆସି ତ ଏଇ ୱିକ୍ ବି ତ ତା ଦଶ ହଜାର ଟିକେ କମେଇବ ଅଶୀ ହଜାର କହଲେ ହଁ -ହଁ।
ହୁଁ। ମୁହଁ ଖାଉନୁ।
ସେ ଆର ସ୍କୁଲ୍ ର ମ୍ୟାନେଜମେଣ୍ଟରେ ତ ବାରମ୍ବାର କଲ୍ କରୁଛନ୍ତି। ଟିକେ ମୁଁ ଖାଇବାକୁ ଜାଇଥିନି ପୁଣି ଯା ସେ ଦିଇ ତିନିଥର କଲ କରିଥିଲେ ମୁଁ କଲିନିଯାଣିକି। ସେ ନା ନାଁ ଗୁଡ଼ାଆ ସୋ କରୁନେଇକି ନମ୍ବର୍ ରାସବୁ ନାଁ ଗୁଡ଼ା ସୋ‌ କରୁନେଇ କି ନେଇକି ଯେ ମୁଁ ଦେଖିଲି ସେଇ ରାସ୍ତାରେ କରିଚି ମୁଁ ଆଉ ଥିଲେ କ ମୁଁ ଦଶ ଥର ହେଇ କରିଛନ୍ତି ଆମ କଲେଜରେ କର ଡିଷ୍ଟାନ୍ସରେ କର କି ରେଗୁଲାରରେ କର ଖାଲି ବାରମ୍ବାର ସିଟ୍ ଫିିଲପ୍ ହେଇଯିବ ଏ କରିବ ସେ କରିବ।
ସେଇ ପା।
ଦିନ ପଇସା ଦେଇଦେଲେ ଆଗେ ଆଉ କେମିତି
କିଛି ନାହିଁ ତମର ସିଟ୍ ସିଟ୍ ରହିଯିବ ଏମିତି କହୁଚନ୍ତି।
ହଁ ଯଦି ଆମର ଏବେଠୁ ହେଲାଣି ତମରରେ ଜଳସଲେଣି ଏବେ ସ୍ପେଶଆଲ ନଦୀ ଯୋଉମାନେ ଦେବେ ସେମାନଙ୍କର ଆଉ କଣ ଖାଲି ପ ଟିକେ ଶିଖିବେ ଓଜେଇ ରାଙ୍କ ସେମାନେ ତ ଆଗୁଆ ସବୁ ବୁକିଂ କରିଦଉଚନ୍ତି ଆଉ ସେଥିପାଇଁ ସେଥିପାଇଁ ତୁମେ କରିଦେଇଥାଅ ନହେଲେ ତୁମକୁ ମିଳିବନି ଯଦି ସିଟ୍ ସେମାନେ ଯେତେବେଳେ ତମର ଏକ୍ଜାମଟା ସରିଯିବ ଓଜେଇ ଟା ଯେତେବେଳେ ଆମେ ତାଙ୍କୁ ବେଶୀ ପ୍ରିଫରେନ୍ସ ମୁ ଯେ ସେମାନେ କଣ ବୁକିଂ କରିଥିବେ ଆଉ ତମର ହବ କି ନାହିଁ।
ଉଁ ହୁଁ। ସେଇ ବା କଲେଜ ବାଲା କୁ ନା ତାଙ୍କ କଥା କହନା।
ସେ କିଏ କଣ ସ୍ମୃତି ମ୍ୟାଡ଼ାମ ନା କଣ ମ ନା ପାକିଲିଟି କହୁଛି ଇଏ କହୁଛି ଆଉ ସେ ବିଏସ ବି ଏ ମ୍। ମଁ ଯେତିକି ପଇସା ନେବେ ଯେତିକି ପଇସା ନେବେ। କହୁଛନ୍ତି ନା ପଚାରିବା ପୂର୍ବରୁ ଆମର ଏତିକି କରୁଛୁ ସେତିକି କରୁଛିବ ବି ହେବେ
ଖାଲି କଲେଜରେ ତ ଏତିକି ନେବେ ହଷ୍ଟେଲ ପୁଣି ଅଛି ଆହୁରି ଅଲଗା
ହଁ ହଷ୍ଟେଲ ଲାଇଫ ସେ ଜାଣିକି କହୁନାହାନ୍ତି କହୁଛନ୍ତି ଯେମେ ହଷ୍ଟେଲ ରେ ରହିବ। ତାହେଲେ ପଇସ ଯଦି ତମେ ଦେବ ତୁମର ପଇସା ତୁମେ ଏସି ରହିବ କି ତୁମେ ଡିଷ୍ଟାନ୍ସରେ କରିବ ଆଉ। ସେଇଟା ତମର ଅଲଗା
ଯେତେ ଯା ହେଲେ ବି ଖର୍ଚ୍ଚ ହବନିନା
ହୁଁ ମୁଁ ତ ସେ ଆର୍ଏ ସ୍କୁଲ ସେଇଠି ପଚାରିଲି ସେ କହିଲେ ଆମର ତୁମେ ଡିଷ୍ଟାନ୍ସରେ କର କି ରେଗୁଲାରରେ କର ଆମର କୋର୍ସ ଫ୍ରୀ ସମସ୍ତର ଫିକ୍ସ ସେ ମାନେ ଯାହାବି କର। ଆପଣଙ୍କୁ ଯଦି କିଛି କହିଲେ ମୋତେ କହୁଛନ୍ତି ନା। ଆ ତମେ ମାନେ ଭାବୁଛ କି ଅଧିକ ପଇସା କି ତମର ସ୍କଲରସିପ୍ ଯେତିକି ମିଳିବ ସେତିକି ପଇସା ତମ କୋର୍ସ ବିଟା ଉ ଠିଯିବ
ହଁ
ମୁଁ କହିଲି ଆଉ ହଷ୍ଟେଲ ମାନେ ରହିବାକୁ ଆଉ ଏ କେତେ କଣ ଲାଗେ କହିଲ ହଷ୍ଟେଲ ରହିବାକୁ ସାଢ଼େ ପାଞ୍ଚ ରୁ ଛଅ ହଜାର ଲାଗିବ ତମେ ଯଦି ନ ରହିବ ତମର ଡିାନ୍ସ ର ରହିବ ସେଟା ତମର ସେଭ ହବ। ଖାଲି ତମର ଯଦି ମିଳିବ ଚାଳିଶ ହଜାର ଚାଳିଶ ହଜାର ଆସ। ଦଶଜାର ଗୁଡ଼ ଯଦି ଅଛି ପିଏମ୍ କିଷାନ ତାହେଲେ ଆଉ ଦଶ ହଜାର ଆମ ବଢ଼େଇ ଦ ବୁ ମୁଁ କହିଲି ଇଏ ନିଜେ ଯେିତି ହାତରେ ଦେବି ପଚାଶ ହଜାର ଲେଖା ଲକ୍ଷ୍ୟ ମିଳିଯିବ ତମେ ସେତିକି ତ କୋର୍ସ ବି ଉଠିଯିବ। ଆଉ କଣ ଦରକାର ଆଉ ଖାଲି ବାସ୍ କଣ କାଉନସେଲିଂ ବି ଦେଇଥିବ ସେ ଦଶ ହଜାର କେତେ
ହୁଁ ଆଉ ଖାଇସାରିଲୁଣି?
ହଁ ତୁ
ହଁ ଖାଇସାରିଲଣି।
ମନା କରୁଥିଲ କଣ କରୁଥିଲୁ ଏଡେ
ଆଉ
ଆଉ ସନ ତୋତେ କିଏ କହେ ସାର୍ଟିଫିକେଟ୍ ଦେଉଛୁ ବୋଲି।
ହଁ
ତତେ କିଏ କହିଲା ସାର୍ଟିଫିକେଟ୍ ଦଉଛନ୍ତି ବୋଲି।
କଲେଜରେ ଦେବେ ବା ସାର୍ଟିଫିକେଟ୍।
ହଁ କିଏ କହିଲେ ସେ କଣ କଲ୍ କରିଥିଲେ ଯିଏ ପଣ୍ଡା ସାରର୍ଙ୍କୁ କଲ୍ କରିଥିଲେ କାଳିଆ ନା ସେ ମନକୁ କହିଦଉଛି ଯେ ତାର ସବୁ ଆଡେ ଚିହ୍ନା ବୋଲି ସେ କହିଦଉଛି ହଁ ସେ ଦେବେ।
ସିଏ ତ କହୁଥିଲା ମୁଁ ଜାଣିନି।
ହୁଁ ହୁଁ ଆମେ ଏକା ଥରେ ଗଲେ ସେ ଯଉ ଗୋଟେ ଅନୁଜୁଗୁରୁସାର୍ଟିଫିକେଟଟେ ଆଣିବାନିକି ଏକା ଥରେ ଆଉ କଣ ଏ ଟା ପାଇଁ ଥରେଯିବୁ ସେଟା ପାଇଁ ଥରେଯିବୁ।
ଆବେ
ହଁ
ଆଉ କଣ କହୁନୁ।
ତୁ ଯିବୁ ଯେବେ ମତେ କହିବୁ ଆଉ
ହୁଁ ଆଉ ଜାଣିଚୁ ନା ବିସିଇ ରେ ଆମର କଣ କଣ ସିଲାବସ ଅଛି?
କହୁନୁ କଣ କଣ?
କଣ ସେଇ ସି ସି ପ୍ଲସ୍ ପ୍ଲସ୍ ହେକା ଥିଲା ଯେ ସେଇରା ସବୁ ଅଛି ଆଉ।
ହୁଁ ହୁଁ ଏବେ ଯଉମାନେ ନୂଆ ଆସିଚନ୍ତି ତାଙ୍କର କଣ ଅଲଗା ଚେଞ୍ଜ ହେଇଚି ଆଉ।
ହଁ, ସିଲାବସ୍ କଣ ଚେଞ୍ଜ୍ ହେଇଚି ପାଇଥନ୍ ଫାଇଥନ୍ ତାଙ୍କ ପାଇଥନ୍ ହେରିକା ତାଙ୍କର କଣ ଫାଷ୍ଟ ଇୟର୍ର ରୁ ସବୁ ଆସିଛି।
ହଁ, ତାଙ୍କର ସାତଟା ଲେଖାଏ ନା କଣ? ଆମ ବେଳକୁ ବି ପୁରୁଣା ସି ବି ଏସି ରେ ଥିଲା ସେଟା।
ହଁ ତାପରେ ତ ଆମ ଜୁନିୟର ପିଲା ସବୁ ଯିବେ ହଷ୍ଟେଲ ରଜ ଛୁ
ହଁ ହଁ ଆମେ ତ ପଳେଆସୁଲୁ ଏତିକି ଫାଙ୍କା ସେ କଣ ଗୋଟେ ହଷ୍ଟେଲରେ ଦେଇଛନ୍ତି ମେସେଜ ଦେଖିଚୁନା ବଇତରଣୀ ଗ୍ରୁପରେ କଣ ସବୁ ମୁଁ ନେକ୍ସ ସ ମଣ୍ଡେରେ ଆସିବା ପାଇଁ କଣ ଉପର ଆମ ଯୋଉ ଫ୍ଲୋର ଥିଲେ ଉପର ବାଥରୁମ କଣ ବାଥରୁମ ଜିନିଷ ସବୁ କଣ ଚୋରି ହେଇଯାଇଚି। ସେ ବୋଲି ସେରା ଆଉଥରେ ବାଗଉଚନ୍ତି ତାପରେ ଛୁଆଙ୍କୁ ସବୁ ଆସିବାକୁ ଡାକିଚନ୍ତି।
ହୁଁ କଣ ଗୋଟେ ଦେଇଥିଲେ ମୁଁ ଦେଖିଛି ଯେ
ହଁ ମୁଁହ ବୋଲିି ମ୍ୟାାମ ଦେଇଚନ୍ତି ଆଉ ତମେ ସବୁ ଆସିବ ଏଇ ଅସୁବିଧା ହଉଚି ଆସିବ ତମେ ମାନେ ଏଇ ସୋମବାର ଆଡ଼କୁ ଯୋଉ ଆସୁଚି ସୋମବାର ଆଡ଼କୁ ଆସିବ ନହେଲେ ଉପର ବାଥରୁମ ରୁ ଚୋରି ହେଇଚି କଣ ସବୁ ଜିନିଷ ଯେ କଣ ପାର୍ଟ୍ସ ଝରକାରୁ ଭାଙ୍ଗିଛି କଣ ଚୋରି ହେଇଚି ଲଗେଇଲା ପରେ ତମେ ସବୁ ଆସିବ।
ହୁଁ।
ଆମେ ଯୋଉ ପଳେଇ ଆସିଲେ ଅଧା ଫାଙ୍କା ହେଇଗଲା ଆଉ।
ବହୁତ ପୁରା ଉପରଟା ତ ଫାଙ୍କା।
ହଁ।
ହୁଁ। ଆଉ ଏମ ସିଏ ରେ କଣ କହୁଥିଲେ ଷୋହଳଟା ସବଜେକ୍ଟ ଅଛି ଚାରିଟା ସେମିଷ୍ଟାର ହବ।
ସେଇ ରାଜୀବି ସାର୍ କହୁନଥିଲେ କି? ଷୋଳଟା ଭଳିଆ ସବଜେକ୍ଟ୍ ଅଛି ସେଥିରୁ କଣ ପ୍ରାକ୍ଟିକାଲ ପ୍ରୋଜେକ୍ଟ ଏମତି ଅଛି ତମର ବାରଟା ନା ଚାରିଟା ପଢିବାକୁ ହବ କହୁଥିଲେ ଆଉ।
ହୁଁ।
ଆଜି ଏଇ ନିବ୍ୟା ଜେ ସି ସି ୟୁ ଏସ୍ ବି ଏମ୍ କଲେଜରୁ କଲ୍ କରିଥିଲେ କହିଲେ ତମର ମାନେ ବିଟେକ୍ ପିଲାଙ୍କର ତ ଷ୍ଟାର୍ଟ ହେଇଗଲାଣି ଆଉ ତମର ଆଉ କିଛି ଦିନ ଏଇ ଭିତରେ ତମର ବି ଷ୍ଟା ଏମ ବିଏ ଏମ୍ ସିଏ ପାଇଁ ଷ୍ଟାର୍ଟ ହେଇଯିବ।
ମୋତେ ବି ଗୋଟେ କଲେଜରୁ କଣ କଲେଜଟା କେଜାଣି ନାଟା ମନେ ପଡ଼ୁନି ସେ କଲେଜରୁ କଲ୍ କରିଥିଲେ ସିଏ କହିଲେ ଷ୍ଟାର୍ଟ ହେଲାଣି ବା କେବେ ଆପ୍ଲାଏ କରିବ ଏମିତି କହିଦେଲେ ତାପରେ ମୁଁ ଏଇଭଳିଆ ଡରିଗଲି।
ନାଇଁ ମତେ ତ ଏବେ ସାଙ୍ଗେ ସାଙ୍ଗେ ଜଷ୍ଟ କଲ କରିଥିଲେ କହିଲା ଆଉ ଯୋଉ ହୁଁ ବିଟେକ୍ ପିଲାଙ୍କର ଷ୍ଟାର୍ଟ ହେଇଗଲାଣି ତମର ଏଇ ଭିତରେ ହିଁ ଷ୍ଟାର୍ଟ ହେଇଯିବ ଏମ ବିଏ, ଏମ ସିଏ ଙ୍କର
ମୋତେ ସୋନାଲି ଦେଇ କହୁଥିଲା କି ହେଲା କଣ ଲାଷ୍ଟ ଡେଟ୍ ଅଛି କେତେ ଅଁ ଅଣତିରିଶି ତାରିଖି ନା କଣ ଲାଷ୍ଟ ଡେଟ୍ କାଳେ ଅଣତିରିଶି ତାରିଖି ଅଛି?
କାଇଁ ମୁଁ ତ ଜାଣିନି?
ମୁଁ ବି ଜାଣିନି ସିଏ ମୋତେ କହିଲେ ତ
କାଇଁ ଅଣତିରିଶି ତାରିଖି କଣ ମୁଁ ସେମିତି କାଇଁ ଜାଣିନି ସେ ଖାଲି ଶୋ କରୁନି ଡେଟ୍ ଗୁଗୁଲ ରେ ଦଉଥିଲା ଯେ ଜୁଲାଇ ଫାଷ୍ଟ ୱିଇକ ଆଡ଼କୁ ଅନତିରିଶି ଲାଷ୍ଟ ଅଣତିରିଶି ଲାଷ୍ଟ ମାନେ କଣ ଆମର?
କେଜାଣି ଜାଣିନି?
ଓହୋ ତାକୁ ପଚାରିବୁ କୋଉଠି ଦେଖିଥିଲେ ନା ନା ମନେ କହୁଚି କଣ ଆମେ ନହେଲେ ଫସିଯିବା।
ସିଏ କହୁଥିଲା ତ ମୁଁ ଜାଣିନି ମୁଁ ପକେଇନି।
ଯେ ପଚାରିଲେ ସେ ସାଠିପିକେଟ କଥା ତୁ କେବେ ଯିବୁ କହିବୁ କି ହୁଁ ଯାହା ସେଟା ବି ଗୋଟେ ରହିଯାଇଚି ମୋତେ ଇଏ ଲାଗୁଚି ସେ ଅନୁଦୀପ ରୁ ପିଲା ଆଣିଲେଣି ଆମେ ଆଣିନାହାନ୍ତି।
ହଁ ହଁ।
ଏକା ସାଙ୍ଗେ ବିସି ଗ୍ରୁପ ରେ କହିଦେଲେ ଏକା ସାଙ୍ଗରେ ସମସ୍ତେ ଗଲେ ଗୋଟେ ଦିନ ଭଲ ଦିନ ଦେଖି ଭଲ ହୁଅନ୍ତା ଗୋଟେ। ଗଲେ ପିଲା ସବୁ ହଷ୍ଟେଲ ଗୁଡି ଯିବେନି କି ବୁଲିବାକୁ। ଆମେ ସିନା ଏମିତି କରନ୍ତି ପିଲା ଯିବେନିକି ଟିକେ ହଷ୍ଟେଲ ଆଡେ ବୁଲିକି ପଳେଇ ଆସିବେ।
କଅ। ଦେଖିଆ କୋଉ ଦିନ ଗୋଟେ ଯିବା ଆଉ।
ହଁ।
ଆଉ?
ହଉ ତାହେଲେ ଆଉ କଣ କୋଉଚୁ, କେତେ ଟାଇମ୍ ହେଲାଣି?
ଦଶ ମିଣ୍ଟି ହେଇଗଲାଣି।
ଏବେ ରଖିଦବା?
ହୋଉ ର ଟାଟା ବାଏ ବାଏ।
ହଉ।